ହ୍ୟାଲୋ।
ହଣ ହଁ ହଁ ହ୍ୟାଲୋ।
ଆପଣ କେମିତି ଅଛନ୍ତି ଆପଣ ଆଡ଼େ କେମତି ଗରମ ହଉଛି ନା ବ ବର୍ଷା ହେଲାଣି ଆପଣଙ୍କ ଆଡେ
ବର୍ଷା ହଉଚି। ଆପଣ କୁଆଡେ?
ଆମ ଆଡେ ବି ଏମିତି ବର୍ଷା ହଉଥିଲା ଆଜି ତ କାହିଁ ବର୍ଷା ହେ ହେଇନି। ଆଜି ପାଖାପାଖି ସକାଳେ ଟିକେ କାଁଳ କରିଥିଲା ତାପରେ ପୁଣି ନଅଟା ଦଶଟା ଖରା ଆସିଗଲା ଦିନ ଯାକ ଆଜି ଜୋରରେ ଖରା ହେଇଛି କିନ୍ତୁ। ଅ ତାପରେ ସନ୍ଧ୍ୟାବେଳେ ଟିକେ ଆଜି ଭଲ ପବନ ଦଉଥିଲା ବର୍ଷା ବି ଟିକେ ହାଲକାରେ ଉଠେଇଥିଲା କାଇହିଁ ବର୍ଷା ଫର୍ଷା କିଛି ହେଇନି। ବର୍ଷା ହେଇଥିଲା ଦି ଦିନ ତଳେ ବର୍ଷା ହେଇଥିଲା ପ ପର ଦିନ ବୋଧେ ହେଇଥିଲା କାଲି ହେଇନି। କାଲି ବି ଖରା ହେଇଛି ସେମିତି କାଲି ଦିନ ଯାକ କାଁଳ କରିକି ପୁରା ରଖିଥିଲା। ସେଇ ତିନିଟା ଚାରିଟାକୁ ପୁରା ଖରା ଆସିଲା ପୁରା ଏମିତି ମାର୍ଚ୍ଚ ଏପ୍ରିଲ ମାସ ପରିକା ପୁରା ଖରା ହେଇଛି ସନ୍ଧ୍ୟା ଚାରିଟା ପାଞ୍ଚଟା ହବ ଏମିତି। ତାପରେ ଆ ସେମିତି ତା ପୂର୍ବ ଦିନ ତ ଜୋରେ ବର୍ଷା ହେଇଛି ଦିନ। ଯାକ ଖରା ହେଲା ତାପରେ ଜୋର ସନ୍ଧ୍ୟା ଆଳକୁ ଜୋରରେ ପୁରା ବର୍ଷା। ଅ ପୁରା ଲାଗି ରହିଲା ଆଠଟା ଯାଏ ଲାଗିିଲ ଯେ ଝିପି ଝିପି ଆଗ ଜୋର ପୁରା ପକେଇ ଦେଲା ଘଣ୍ଟେ ତାପରେ ଜିପି ଜିପି ହେଇକି ପୁର ଆଟା ଜାଏ ଚାଲିଲା। ଆଉ ସେଇଦିନେ ଜୋରରେ ବର୍ଷା ହେଇଥିଲା ନହେଲେତ ତା ଆଗରୁ ଏତେ ଜୋରରେ ଖରା ହଉଥିଲା ଯେ ରହି ହଉନଥିଲା ଆଉ ଏଥର ତ କଣ ସବୁ ନ ଯୋଉ ନ୍ୟୁଜରେ ବାହାରୁଛି ଯେ ଏଥର ବେଶୀ ବର୍ଷା ହବନି କାଳେ ଗରମଟା ଏଥର ଟିକେ ଅଧିକ ରହିବ। ଆଉ ଉଁ ବର୍ଷା ବେଶି ହବନି ଚାଷୀଙ୍କ ମାନଙ୍କ ପାଇଁ ଟିକେ ହଇରାଣ ହେବେ ଆପଣ କଣ କ କହୁଛନ୍ତି ଆପଣଙ୍କ ଏଡେ କେମିତି କଣ?
ହଁ ଆମର ଖରା ପ୍ରବଳ ।
ଆଉ ଏବେ ଦିନରେ ଗରମ ହଉଛି ଦିନମାନ ଟିକେ ପାଗ କରିଛି । ଇଏ ପାଗ କରିଛି ଆମର ମାନେ ବର୍ଷା ପାଗ କରିଛି କିନ୍ତୁ ବର୍ଷା ହେଇନି। ଖରା ବି ହେଇନି କିନ୍ତୁ ଗୁଳିଗୁଳି ପ୍ରବଳ। ସେଥିପାଇଁ । ତାପରେ ହଁ ନ୍ୟୁଜ ବି କହୁଥିଲା ଜୁନ ଜୁଲାଇ ମାସରେ ଯାକେ ପୁରା ଗରମ ରହିବ। ସେମିତି କହୁଥିଲା।
ହଁ ଆପଣଙ୍କରେ କିଛି ମାନେ। ବେଶୀ ଗରମ ନା କେତେ କେମତି ଟେମ୍ପରେଚର ସବୁ ତାପମାତ୍ରା କେତେ କଣ ରହୁଛି?
ଟିକେ କମିଛି ଅଡ଼ଚାଲିଶି ଡିଗ୍ରୀ। ବର୍ଷା ଆସୁଛି।
ହଁ ।
ଆମ ଆଡ଼େ ସେମିତି ତାପ ମାତ୍ରା ରହୁଥିଲା ଚାଳିଶ ରୁ ପଚାଶ ପଳଉଛି। ଯଦି କାଁଳ କରିକି ବି ରଖୁଛି ସେଥିରେ ବି ଅ ପଇଁତିରିଶ ରୁ ପଇଁଚାଳିଶ ତା ଡିଗ୍ରୀ ରେ ରହିଯାଉଛି ମଝିରେ ଆଉ ବର୍ଷା ହେଲା ବି ଯଦି ବି ବର୍ଷା ହଉଛି ଟିକେ ଯେତେବେଳେ ବର୍ଷା ହଉଛି ଥଣ୍ଡା ପବନ ଦଉଛି କି ବର୍ଷା ହେଲେ ଟିକେ ତାପମାତ୍ରା କ କମୁଛି କିନ୍ତୁ ହେଲେ ବି ଯୋଉଁ ଗରମ କୁ ସେଇ ଗରମ। ତା ପରଦିନ ପୁଣି ଖରା ହେଇଯାଉଛି ଯେ ପୁଣି ସେଇ ଗରମ ଗରମ ଟା ରହୁଛି ଅଧିକ ଆଉ ଏବେ ତ ଗରମ ଯୋଗୁଁ ଚାଷ ବାସ ସବୁ ଆଉ ସବୁ ଏଥର ଇଏ ଖରାପ ହବ ବୋଲି କୁହାହଉଛି କାରଣ ବର୍ଷା ବେଶୀ ନାହିଁ। ଆଉ ବର୍ଷା ନହେଲେ ଚାଷ ତ ହଇରାଣ ହେବ ଲୋକ ଚାଷୀ ଗୁଡ଼ା। ସବୁ ହଇରାଣ ହେଇଯିବେ। ଆପଣଙ୍କ ଆଡ଼େ କଣ ଚାଷ ବାସ ହେଲାଣି କିଛି ଆରମ୍ଭ ହେଲାଣି ନା ଆପଣ କଣ?
ହଁ ଚାଷ ଆମର ଏଠି ଧାନ ତଳି ପଡିଲାଣି। ଆ
ନଁ
ଆଜ୍ଞା।
ହଲ ଆ
ହ୍ୟାଲୋ।
ଆ କଣ
ଆପଣଙ୍କ ଭଏସ କଟୁଛି।
ଭଏସ ମୋର ନେଟୱାକ ପାଉନି ଏବେ ଶୁଭୁଚି? ଶୁଣା ହେଉଚି ଟି?
ଟିକେ ଟିକେ ଶୁଭୁଛି ହେଲେ କଟି ଆଉଛି।
ବର୍ଷା ପାଇଁ
ଆପଣଙ୍କ ଆଡେ କେମିତି କଣ ସବୁ ଚାଷ ବାସ ସ
ଚାଷ ଆମର ଏବେ ବର୍ଷା ଦିନ ଆସିଲା ଚାଷ ହବ ହଁ ଲାଗିବ ଯୋଉଁ ଆମର ଜନି କାକୁଡି ଭେଣ୍ଡି ବାଡ଼ି ତଳି ପଡିବ ଧାନ ରୁହା ହବ। ତମର କଣ ପନିପରିବା ନବ?
ଆମର ସବୁ ପ୍ରକାରର ହୁଏ ସବୁ ଆମର ଏଠି ତ ଭୁବନେଶ୍ଵରରେ କିଛି ବେଶୀ ଲାଗିପାରିନି ଆମର ଖାଲି ଯାହା ଛାତରେ ଫୁଲ ଗଛ ଲାଗିଛି। ବାକି ଏ ସବୁ ଗଛ
ହଁ କୋଉଁ କୋଉଁ ଲଗେଇଛ ଛାତରେ?
ଆମର ସବୁପ୍ରକାର ଫୁଲ ଗଛ ଲାଗିଛି। ଆ ଆ ବିଭିନ୍ନ ପ୍ରକାରର ସବୁ ଗୋଲାପ ଗଛ ମନ୍ଦାର ଗଛ ସବୁ କଲର ର ମନ୍ଦାର ଯେତେ ରଙ୍ଗର ହଳଦିଆ ଧଳା ପିଙ୍କ ନାଲି ମେରୁ ଜୁନ ସବୁ କଲର ର ମନ୍ଦାର ଫୁଲ ଆଉ ଗୋଲାପ ଫୁଲ ବି ସବୁ କଲର ଆଉ ପ୍ରକାରର ଗୋଟ ଗୋଲାପ ଫୁଲ ମୁଁ ଆଉ ମାନେ ଧଳା ପିଙ୍କ କଲର ଟିକେ ସାଇ ଅରେଞ୍ଜ । ଜିନିଷ ମାନେ ହେ କମଳା କଲର ଆଉ ପିଙ୍କ ର ଟିକେ ମିଶାମିଶି କଟାଇପ ର କଲର ଟିକେ ଅଛି ଆହୁରି ସେମିତିଆ ଅରେଞ୍ଜ ସେମିତିଆ କଲର ମନ୍ଦାର ବି ଅଛି କୁଞ୍ଚି ମନ୍ଦାର ତାପରେ ଆଉ ଗୋଟେ ପ୍ରକାର ମନ୍ଦାର ବହୁତ ପ୍ରକାରର ଅଛି ଆମର ସବୁ ଆଉ ଛାତରେ ଆହୁରି ଟଗର ଟରାଟ ତାପରେ ଆହୁରି ଅଲଗା ସବୁ ବିଭିନ୍ନ ପ୍ରକାରର ଗଛ ଏଇ ଯୋଉ ହୁଁ ସ୍ଥଳ ପଦ୍ମ ତାପରେ ଅପରାଜିତା ଆହୁରି ବିଭିନ୍ନ ପ୍ରକାରର ଆଉ ଜଉରା ଅଶୋକା ଗଛ ଆହୁରି ବହୁତ ପ୍ରକାର ଗଛ ଲାଗିଛି ଆଉ ପରିବା ଗଛ ବି ସେମିତି ଛୋଟ ଛୋଟ ଲଗାଯାଏ ମାନେ ଟମାଟୋ ଗଛ ସିଝି ନସିଲେ ଶୀତ ଦିନେ ହେଲେ ଟମାଟୋ ଗଛ ତାପରେ ଲଙ୍କା ଗଛ ଟା ସବୁବେଳେ ଲଗାଯାଏ। ଆଉ ଲେମ୍ବୁ ଗଛ ହାଇବ୍ରିଡ ଆଉ ଅଛି ଆମର ପୋଇ ଗଛ ଲଗାଯାଏ କୁଣ୍ଡରେ ଶାଗ ଗଛ ବି କୁଣ୍ଡରେ ଲଗାଯାଏ ଧନିଆ ପୋଦିନା ଏଇଗୁଡା ସବୁ ସ ଡ଼ାଳେ ଲଗାଯାଏ ଆଉ ଥରେ ଥରେ ବାଇଗଣ ଗଛ ବି ଲାଗେ କ୍ୟାପସିକମ ଗଛ ବି କୁ କୁଣ୍ଡରେ ଲଗଉ ଆହୁରି ଆମର ତ ମାନେ ଫୁଲ ଗଛ ଯେତେ ତ ସବୁ ପ୍ରକାର ଆଉ ବହେ ଗଛ ସେମିତି ଏମିତି ସବୁ ଜୁଇ ଯାଇ ସବୁ ରଜନୀଗନ୍ଧା ଆହୁରି ବହେ ପ୍ରକାର ଫୁଲ ଲାଗିଛି। ଆଉ ଆପଣଙ୍କର ଏମିତି କିଛି ଫୁଲ ଗଛ ଲଗେଇଛନ୍ତି କି?
ହ୍ୟାଲୋ!
ହ
ଆଜ୍ଞା ଆଜ୍ଞା ଆଜ୍ଞା।
ବଣୁ ଆମପଡି ବହୁ ଆଛା। କଣ୍ଟା ଅଛ ବହୁତ ହ ଏ ବର୍ଷ କୋଡିଏ ଦିନ ଲାଗେ ଆଉଟ ଶବୁଦ ଶବ୍ଦ କଣା ପଡିବ ସେ ଶବୁଦ ଶବ୍ଦ ଲାଗେ
ଆସ ଆମ ଗାଁ ବୁଲିକି ଯିବ। ହାଲୋ।
ଆଜ୍ଞା ହ୍ୟାଲୋ।
ହଁ ବ କଣ ହେଲା ବ୍ୟସ୍ତ
ନାଇଁ ନାଇଁ କୁହନ୍ତୁ କୁହନ୍ତୁ।
ହଁ କହିଁଲି ଟିକେ ଆସ ଆମ ଗାଁ ଆଡେ କେବେ ବୁଲିଯିବ ରହ ବର୍ଷାଡିକ
ଆଜ୍ଞା ଆଜ୍ଞା ଆମେ ଯିବୁ ଆପଣଙ୍କ ଗାଁରେ ଆପଣ ତ କହୁଛନ୍ତି ଆପଣଙ୍କର ବହୁତ ପ୍ରକାର ସବୁ ଆମ୍ବ ଗଛ ଗଛ ଫୁଲ ଗଛ ଅଛି ସବୁ ଦେଖିବୁ ଆପଣଙ୍କଠୁ ସବୁ ଫୁଲ ଫଳ ଧରି ଧୁରାକି ଆସିବୁ। ଆଉ ଆପଣ ଉ ସ୍ ଆମେ ଯିବୁ ଆପଣ ବି କୋଉଦିନ ଆସନ୍ତୁ। ତ ଆମର ଦେଖିବେ ଛାତରେ ଗଛ ସବୁ ପ୍ରକାର ଫୁଲ ଲାଗିଛି। ଆଉ ଆମର ଗାଁ ରେ ବି ବିଭିନ୍ନ ପ୍ରକାର ଫୁଲ ଫଳ ସବୁ ଆ ଗାଁ ରେ ହେଲେ ବହୁତ ପ୍ରକାରର ସବୁ ପ୍ରକାର ଗଛ ଅଛି।ବଡ ଗଛ ଠୁ ନେଇକି ଛୋଟ ଗଛ ସବୁ ଅଛି ମ୍ ଅଛି କୋଉଦିନ ଆସିକି ଦେଖନ୍ତୁ। ଆଉ ମୁଁ ଟିକେ ରଖୁଛି ଆପଣଙ୍କୁ ଆଉ ଟିକେ ପରେ କଲ କରୁଛି।
ହଉ।